ଜୟ ଜଗନ୍ନାଥ ଭାଇ।
କେ ନେଟୱାର୍ ଅସୁବିଧା ରୁ ତ ଟିକେ ଡେରି ରେ ଉଠେଇଲି। କଣ କରିବି ଆପଣ ତ ଜାଣିଚନ୍ତି ସମସ୍ୟା।
ଆଜ୍ଞା କିଛି ଅସୁବିଧା ନାହିଁ, ଡେରିରେ ଉଠାନ୍ତୁ କି ଜଲଦି ଉଠାନ୍ତୁ କଥା ହବାର ଥିଲା ତ ଆପଣଙ୍କ ସହିତ। ସେଥିପାଇଁ ଟିକେ ଫୋନ୍ କରିଦେଲି ଆଉ। ଆଉ ବର୍ତ୍ତମାନ ଆପଣ ଆସିଲେଣି? ଆ ଆପଣ ଖାଇ ପିଇକି?
ଆ, ନାଇଁ ମୁଁ ତ ଯାଇ ନାହିଁ ଆଜି ତିନିଟା ବେଳେ ଭାବିଛି ଟିକେ ପ୍ରସ୍ଥାନ କରିବି ସହର ଆଡକୁ। ଆଉ ସହରର କିଛି ଜିନିଷ ଆଣିବି। ଆଉ ଗାମରେ ଜିନିଷ ସବୁ ଲଗେଇବି ଘରରେ। ଆପଣ କୁହନ୍ତୁ।
ହଁ ମୁଁ ବର୍ତ୍ତମାନ ତ ଏଇନା ଖାଇକି ଆସିଥିଲି। ଆପଣ ନହେଲେ ଗୋଟେ କାମ କରୁନାହାନ୍ତି ସହରରୁ ଜିନିଷ କିଣି ନେଇ ଗାଁରେ ବିିକନ୍ତୁ। ସେଗୁରା ବି ମୂଲ୍ୟ ମିଲିବ କିିଛି।
ନାଇଁ ସେ ସେମିତି ହେବ ନାହିଁ, ଆଗରୁ ଅଛନ୍ତି କିଛି ଦୋକାନୀ ତ ଆପଣ ତ ଜାଣିଚନ୍ତି ଗାମ ଲୋକମାନେ ବା ଥରେ ଯଦି କୌଣସି ଦୋକାନ ନେଲେ ତ ଅନ୍ୟ ଏକ ଦୋକାନକୁ ଯାଇ ଆଣିବେନି ଜମା।
ହୁଁ ସେଟା ତ ଠିକ କଥା କହୁଛନ୍ତି ଆପଣ କିନ୍ତୁ ନହେଲେ ଆପଣ ଅଲଗା କିଛି ନହେଲେ ମାନେ ଅଲଗା କିଛି ନହେଲେ କର୍ମ ଦେଖନ୍ତୁ କାରଣ ଯଦି ଏଇ ବର୍ଷା ଋତୁରେ ବି ଘରେ ହୁଏତ ଆପଣଙ୍କର ପଇସା ଅଭାବ ନା?
ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ ସହରରୁ ଆଣିକି ଆମର ଏଠି ଯୋଉ ମୁଖ୍ୟ ବଜାର ଅଛି ମୁଁ ସେଇଟାରେ ଯାଇକି କଣ କରିଦେବି।
ହୁଁ, ଆଉ ଆପଣ ଖାଇବା ପିଆ କଲେଣି ନା ନାହାନ୍ତି? ଘରେ ସବୁ ଠିକ ଅଛନ୍ତି ସମସ୍ତେ?
ଖାଇବା ପିଇବା କଥା କାହିଁ କହୁଛନ୍ତି ଆଜ୍ଞା, ଯେଉଁ ସବୁ କାମ ରହୁଛି ଖାଇବା ପତ୍ର ତ ସବୁ ଭୁଲି ଯାଉଛି ଆଉ ଘରେ ତ ସବୁ ଠିକ୍ ଅଛନ୍ତି ଖାଲି ମୋତେ ଛାଡ଼ି।
କାହିଁକି ଆପଣଙ୍କର କଣ ହେଇଛି କି?
ହଁ ମୋର ତ ଦିନ ଦେହ ଖରାପ ଲାଗି ରହୁଛି ଯାହା ଫଳରେ କାମ ବି ବନ୍ଦ ରହୁଛି ଆଉ। ଖାଦ୍ୟଫାଦ୍ୟ ବି ଠିକ୍ ସେ ହେଉନାହିଁ, ଆଉ କଣ କରିହେବ।
ଓହୋ, ମୁଁ ଭାବୁଥିଲି ଯେ ଟିକେ ଯାଇଥାନ୍ତେ ବୁଲାବୁଲି କରିବା ପାଇଁ ଦେଖିଲା ବେଳକୁ ଆପଣଙ୍କର କଣ ଦେହ ଭଲ ନାହିଁ କହୁଛନ୍ତି?
ଯିବା ଯିବା ନିଶ୍ଚିନ୍ତ ଭାବେ ଯିବା ଆଉ ଏବେ ତ ଆଗାମୀ ଦିନରେ ଆମର ପୁରୀ ରଥଯାତ୍ରା ହେଉଛି। ଆଉ ଆମେ ଯେହେତୁ ଓଡିଶା ବାସୀ ତ ଆମେ ମଧ୍ୟ ଭାରି ଖୁସି ହେଉଛୁ କିନ୍ତୁ ମୁଁ ଯିବାର ଭାରି ଇଛା ଥିଲା, ତ ମୁଁ ଯାଇପାରିବିନି ଆପଣଙ୍କ ଯିବା ପ୍ରତି କିଛି ନିଷ୍ପତ୍ତି ଅଛି କି?
ଆଜ୍ଞା ମୁଁ ରଥଯାତ୍ରା କୁ, ରଥଯାତ୍ରା ଦିନ ତ ଯାଇପାରିବା ନାହିଁ କାରଣ ବହୁତ ଗହଳି ରହୁଛି। ମୁଁ ଭାବୁଛି ରଥଯାତ୍ରା ପରଦିନ ଯିବି ବୋଲି, କାରଣ ପରଦିନ ଠାକୁର ମଧ୍ୟ ରଥରେ ଥିବେ। ଆଉ ସେଦିନ ସକାଳୁ ସକାଳୁ ରଥ ବିିଡିକି ମଧ୍ୟ ମୁଁ ଆସିବି, କାରଣ ରଥଯାତ୍ରା ଗୋଟେ ଦିନରେ ସରେ ନାହିଁ। ଦୁଇ ଦିନ ଲାଗେ ଯେମିତି ହେଲେ। ଏ ତ ସେଥିପାଇଁ ଭାବୁଛି ଆଜି ସେ ରଥଯାତ୍ରା ଦିନ ସନ୍ଧ୍ୟା ବେଳେ ଯାହା ରଥ ଭିଡିବେ ଭିଡିବେ। ତା ପରଦିନ ତ ସକାଳେ ଅଧିକାଂଶ ଲୋକ ରହିବେ ଆଉ। ଓ ରଥ ବି ମଧ୍ୟ ଭିଡି ହବ, ତ ସେଥିପାଇଁ ମୁଁ ଭାବୁଛି ରଥଯାତ୍ରା ପରଦିନ ମୁଁ ସେଠାକୁ ଯିବି ବୋଲି।
ହଁ ହଁ ଆପଣ ସେଇୟା ହିଁ କରନ୍ତୁ, ଆପଣ ନିଷ୍ପତ୍ତି ନିଅନ୍ତୁ ବାକି ତ ଭଗବାନଙ୍କ ଇଛା ଆଉ ପ୍ରସାଦ ହୋଇଥିବ, ବର୍ଷା ହେଲେ ବି କଣ ହବ? ଟାଣିବାର ଯୋଉ ମଜା ଆଉ କୋଉଠି ଅଛି?
ହଁ ସେଇଟା କହୁଛନ୍ତି ଠିକ କଥା, ରଥ ଟାଣିବାର ଯୋଉ ମଜା, ସେଟା ଆଉ କୋଉଠି ନାହିଁ, ସେଠି ମଧ୍ୟ ଆଉ ଗୋଟେ ଜିନିଷ ମୁଁ ରଥଯାତ୍ରାରେ ରଥ ମନ୍ଦିର ଭିତରକୁ ଯିବାକୁ ଚାହୁଁଛି, କାରଣ ଯୋଉ ଲକ୍ଷ୍ମୀ ଯୋଉ ହାଣ୍ଡି ଭାଙ୍ଗି ଦେଇଥାନ୍ତି, ସେ ସବୁ ତାଙ୍କର ରଷଶାଳା ଦେଖିବା ପାଇଁ। ମତେ ବହୁତ ଭଲ ଲାଗେ, ତ ସେଥିପାଇଁ ସେ ଜିନିଷଟା ଦେଖିବା ପାଇଁ ମୁଁ ଯିବି ବୋଲି ଭାବିଛି ଏଥରକ।
ସେମାନେ କୌଣସି ଜିନିଷ ଦେଖିବାକୁ ମନ୍ଦିର ଭିତରୁ ଛାଡନ୍ତି ମୁଁ ତ କେହି ଜାଣିନି? ମୁଁ ବୋଧ ହୁଏ ଜାଣିନଥିବି, କାରଣ ମୁଁ ତ କେବେ ଯାଇ ନାହିଁ, ଆପଣ ଯାଇଥିବେ ଯଦି ଜାଣିଥିବେ, ମତେ ସେଇ ବିଷୟରେ କିଛି କୁହନ୍ତୁ ତଥ୍ୟ ପ୍ରଦାନ କରନ୍ତୁ, ସେଇ ବିଷୟ
ନା, ନା, ବର୍ତ୍ତମାନ ମନ୍ଦିର ଭିତରକୁ ସେମିତି କେବେ ରସଶାଳ ଭିତରକୁ ବର୍ଷକୁ କେହି ଯାଇପାରିବେ ନାହିଁ କିନ୍ତୁ ରଥଯାତ୍ରା ସମୟରେ ଯଦି ଆପଣଙ୍କର ଯ ପଣ୍ଡା ଫଣ୍ଡା ଚିହ୍ନା ଥିବେ, ତ ଆପଣ ସେ ରସଶାଳ ଭିତରକୁ ଯାଇପାରିବେ। ତ ମୋର ଜଣେ ବନ୍ଧୁ ଅଛନ୍ତି ତାଙ୍କର ଜଣେ ଅ ସମ୍ପର୍କୀୟ ଭାବେ ସେ ସେ ମନ୍ଦିର କମିଟି ମେମ୍ବର ରେ ଅଛନ୍ତି ସହ ସିଏ କହିଲେ ଯେ ରଥଯାତ୍ରା ପରଦିନ କିଛି ଦିନ ଛାଡିକି ଆସ, ମୁ ତମକୁ ରୋଷସାଳା ଭିତରକୁ ନେଇଯିବି। ତ ସେ କେବଳ ରଥଯାତ୍ରାରେ ଯେତେବେଳେ ଠାକୁର ଯାଇଥାନ୍ତି ମାଉସୀ ମାଙ୍କ ମନ୍ଦିର ଠିକି ସେ ସମୟରେ ହିଁ ସେ ଶ୍ରୀମନ୍ଦିର ଭିତରେ ପଶିକି ତମର ରୋଷଶାଳା ବୁଲି ପାରିବ, ଆଉ କେବେ ବୁଲି ହବ ନାହିଁ।
ବା ଖୁବ ମନଲୋବା ଦୃଶ୍ୟ ଥିବ, ଆପଣ ତ ତାକୁ ଉପଭୋଗ କରିବେ, ମୁଁ ତ ତାକୁ ଉପଭୋଗ କରିବି ନାଇଁ, ଆଉ କଣ କରିବି, ମୋର ଦୁର୍ଭାଗ୍ୟବୋଧ ହୁଏ ତ, ମୁଁ ସେଇ ସବୁ ଜିନିଷ ଦେଖିପାରିବି ନାହିଁ।
ଆଜ୍ଞା ଆମେ ଆଗାମୀ ବର୍ଷ ନହେଲେ ଆମ ପାଇଁ ଆରାମସେ ଆଗାମୀ ବର୍ଷ ଆମେ ଉପଭୋଗ କରିପାରିବା କିଛି ଅସୁବିଧା ନାହିଁ। ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ପ୍ରଥମେ ନିଜ ନିଜର ଦେହ ଦେଖନ୍ତୁ। ଆପଣ ଆପଣ ନିଜ ଦେହ ସୁସ୍ଥ ହେଇଗଲା ପରେ ମୁଁ ଆଗେ ମଧ୍ୟ ଆପଣଙ୍କୁ ମଧ୍ୟ ନେଇକି ଯିବିହାରି।
ଆଉ କଣ କରିବା ଏବେ ତ କିନ୍ତୁ ଏଇ ବର୍ଷ ତ ଭାରି ଦୁର୍ଭାଗ୍ୟର ବର୍ଷ ମତେ ଏଁ ଲାଗୁଛି କାରଣ ମୋ ସାଙ୍ଗରେ ସବୁବେଳେ ଅଘଟଣ ହେଉଛି ଏ ବର୍ଷ ସ ନା କୌଣସି କାମ ଠିକ ଭାବେ ମୋ ଦ୍ଵାରା ହେଉଛି ଆପଣ ଦେଖୁନାହାନ୍ତି ଯେମିତିକି ଆମ କଲେଜ ଗୁଡିକ ବି ମଧ୍ୟ ଆସିଲା ନାହିଁ।
ସମୟ ସବୁବେଳେ ସମୟ ନଥାଏ ଆଜ୍ଞା ତ ଏ ବର୍ଷ ଯଦି ଖରାପ ରେ ଯାଇଛି ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ ଆଗାମୀ ବର୍ଷ ଆପଣଙ୍କର ବହୁତ ଭଲରେ ଯାଉ ଏଥି ଭଗବାନଙ୍କ ପ୍ରାର୍ଥନା ପ୍ରାର୍ଥନା କରୁଛି ଆପଣ ଯମା ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି ବି କିଛି ଖରାପ ହେଇଛି ଏଇଟା ବି ବହୁତ ଭଲ ଜିନିଷ ପାଇଁ ହିଁ ଖରାପ ହେଇଥିବ ଆପଣ ଯମା ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଭଗବାନ ସମସ୍ତ ଭଗବାନ ଏତେ ବି ନିଷ୍ଠୁର ନୁହନ୍ତି ତ ଆଗାମୀ ବର୍ଷ ମତେ ବି ଲାଗୁଛି ଆପଣଙ୍କର ବହୁତ ଭଲ ବର୍ଷ ଯିବ ବୋଲି
ହଁ ମୁଁ ତ ସେଥିପ୍ରତି ଧୈର୍ଯ୍ୟ ଧରିକି ରହିଛି ଆଉ କଣ କରିବି ଧୈର୍ଯ୍ୟ ଧରିବା ଛଡା ମୋ ପାଖରେ ତ ଆଉ କିଛି ଉପାୟ ନାହିଁ ଆଉ ଦେଖିବା ଆଗାମୀ ବର୍ଷ କଣ ହେଉଛି ମତେ ପ୍ରତ୍ୟେକ ବନ୍ଧୁ ମଧ୍ୟ ମେସେଜ କରି ଡାକୁଛନ୍ତି ଯେ ଆସିବେ କ ମୁଁ ମଧ୍ୟ ଯାଇପାରୁନାହିଁ
ଆଜ୍ଞା ଆପଣଙ୍କ ସେପଟେ ବର୍ଷା ଛାଡ଼ିଲାନି ନା ଛାଡିନାହାନ୍ତି
ବର୍ଷା ତ ଛାଡି ନାହିଁ କଣ ବା କରିବି କୁହନ୍ତୁ ବର୍ଷା ଛାଡିଲେ ସିନା କିଛି କରନ୍ତି।
ଆଜ୍ଞା ଆମର ବି ଏପଟୁ ବର୍ଷା ହଉଛି ଜୋରରେ ବର୍ତ୍ତମାନ ମୁଁ ଜେଜେ ବାପାଙ୍କୁ ଗ୍ରାମକୁ ଛାଡିବାକୁ ଯିବି ବୋଲି ବାହାରିଥିଲି ଯେ ପୁଣି ଆଉ ରେ ବର୍ଷା ପକେଇଲା ତ ରହିଗଲି ଆଉ ଗଲି ନାହିଁ
ହଁ ହଁ ଆଉ ଆପଣଙ୍କ ଘର ଲୋକ କେମିତି ଅଛନ୍ତି୍? ଆପଣଙ୍କ ପିତା ବୋଧୁଉଏ କା ତାଙ୍କ କର୍ମସ୍ଥଳୀକୁୁ ଯାଇଥିବେ?
ଯହା ଆମ ବାପା ବର୍ଷା ହେଲେ ମଧ୍ୟ ବି ସେ କର୍ମ କୁ ଯାଇଛନ୍ତି କିନ୍ତୁ ମୋ ମାମା ଭାଇ ବର୍ତ୍ତମାନ ଘରେ ଅଛନ୍ତି ଜେଜେବାପା ବି ଘରେ ଅଛନ୍ତି ଜେଜେବାପାଙ୍କ ଦେହ ଟିକେ ଅସୁସ୍ଥ ଅଛି ସେ ବର୍ତ୍ତମାନ ବୈଦଙ୍କୁ ଦେଖେଇକି ମେଡିସିନ ନଉଛନ୍ତି ତ ଆଉ ବାକି କି ସମସ୍ତଙ୍କଠୁ ଆହୁରି ବହୁତ ଭଲ ଅଛି। ହ୍ୟାଲୋ।
ହଁ ଆଉ ଠିକ ଅଛି ଠିକ ଅଛି ତା ବି କିଛି କଥା ନାହିଁ ଆପଣ ବି ଆପଣଙ୍କ ନିଅନ୍ତୁ ଆଉ ଯେହେତୁ ବର୍ଷା ହଉଛି ଆଉ ଏଇ ବର୍ଷାରେ ତ କିଛି କରିହବ ନାହିଁ ଆଉ ମୁଁ ଭାବୁଥିଲି ଏକ ନୂତନ ବ୍ୟାଗ୍ ଟିଏ କିଣିବି କେଉଁ ସବୁ ବ୍ୟାଗ୍ କିଣିଲେ ମୋ ପାଇଁ ଭଲ ହେବ ଯେମିତି ମୁଁ ସେଥିରେରେ ଜିନିଷ ପତ୍ର ରଖିପାରିବି ଭଲସେ
ଆପଣ କୋଉ ଭଳିଆ ବ୍ୟାଗ କିଣିବାକୁ ଚାହୁଁଛନ୍ତି, ଆପଣ ଯଦି ସ୍କୁଲ କଲେଜ ପାଇଁ ବ୍ୟାଗ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଆମର ଶ୍ରୀି ଲେଦର ବୋଲି ଗୋଟେ ଏକ ମଲ୍ ଅଛି ସେଠାକୁ ଯାଇକି ଆପଣ ବ୍ୟାଗ୍ ଭଲ କିଣି ପାରିବେ। ଯଦି ଆପଣ ଜିନିଷ ପତ୍ର ପାଇଁ ବ୍ୟା କିଣିବାକୁ ବି ଯାଉଛନ୍ତି ଏକନର ମାର୍କେଟ ର ଏକ ଦୋକାନ ଅଛି ସେଠି ସେଟାକୁ ଆପଣଙ୍କୁ ମୁଁ ନେଇଯିବି ସେଠାରେ ମଧ୍ୟ ବହୁତ ମଜବୁତ ବ୍ୟାଗ୍ ମିଳେ। ତ ଆପଣଙ୍କର ଇଚ୍ଛା ଆପଣ କଉ ଭଳିଆ ବ୍ୟାଗ୍ କିଣିବେ?
ହଁ ହଁ ମୋର ତ ଇଚ୍ଛା ଅଛି ଏଇ ସବୁ ଜିନିଷ ଯେମିତି କିି ବାହାରକୁ ଯିବା ହୁଏ ଅନେକ ବିଦେଶ କୁ ଯିବା ହୁଏ ସେଇ ସବୁ ଜାଗାରେ ମୋତେ ଦରକାର ଟିକେ ଜିନିଷ ରଖିବାକୁ
ତ ସେସବୁ ଜିନିଷ ପାଇଁ ଆପଣ ଶ୍ରୀ ଲେଦରରୁ ଆପଣ କିଣିପାରିବେ ନହେଲେ ଏକ ନମ୍ବର ମାର୍କେଟରେ ମଧ୍ୟ ସୁଲଭ ମୂଲ୍ୟ ଲୋକରେ ଆପଣଙ୍କୁ ଭଲ ବ୍ୟାଗ୍ ମିଳିଯିବ। ତ ଆପଣ କେବେ ଆସନ୍ତୁ ନହେଲେ ଆଜି ନହେଲେ ଆସନ୍ତୁ ସନ୍ଧ୍ୟାବେଳେ ଆଣଙ୍କୁ ମୁଁ ଏକ ନମ୍ବର ମାର୍କେଟ ନେଇଯିବି ଆଉ ଆପଣ ସେଠାରୁ ବ୍ୟାଗ୍ କିଣିକି ନେଇ ଆସିବେ।
ଠିକ୍ ଅଛି ଠିକ୍ ଅଛି ଆଜି ତ ଆପଣ ତ ଜାଣିଛନ୍ତି ଆପଣ କି ମଜାଳିଆ ଲୋକ ହୁଏତ ମୋତେ ଲାଗୁଛି ଆପଣଙ୍କୁ ତ ମୁଁ କହିଲି ମୋ ଗ୍ରାମର ଯେ ଆଜି ସନ୍ଧ୍ୟାବେଳେ ମୁଁ ଯିବି କେମିତି ଆପଣ କୁହନ୍ତୁ?
ମୁଁ ଭୁଲି ଯାଇଥିଲି ସେଥିପାଇଁ ମତେ କ୍ଷମା କରିଦେବେ ଆପଣ କହୁଥିଲେ ଯେ ତିନିଟା ବେଳେ ଆପଣ ଏପଟେ ସହର ଆଡକୁ ଆସିବା ପାଇଁ କହୁଛନ୍ତି ବୋଲି ସେଥିପାଇଁ ମୁଁ ଭାବିଲି ଯେ ଆପଣ ଆ ମତେ ସେ ଅନୁଭବ
ହଁ ମୁଁ ଭା ହଁ ମୁଁ ଭାବିଥିଲି ଯେ କିନ୍ତୁ ହଠାତ୍ ତ ବର୍ଷା ହେଇଗଲା ଯଦି ଛାଡିବ ତେବେ ମୁଁ ଯିବି ତ ଆଗୁଆ କଣ କହିହବ ଯେତେବେଳେ ମୁଁ ପହଞ୍ଚିବି ସେତେବେଳେ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଜଣେଇଦେବି ସେଇ ବାବଦରେ।
ଆଜ୍ଞା ଆପଣ ଆସିକି ମତେ ପୁନର୍ବାର କଲ୍ କରନ୍ତୁ। ତ ମ୍ ଆ ମୁଁ ଆପଣଙ୍କ ସହିତ ନହେଲେ ଯିବି ହାରି ନହେଲେ ଆଜି ନହେଲେ ବର୍ଷା ଅତି ଅତ୍ୟଧିକ ହୋଉଚି। ଆଜି ଅତ୍ୟଧିକ ବର୍ଷା ହୋଉଚି ଆପଣ କାଲି ନହେଲେ ଆସୁନାହାନ୍ତି କାଲି ଭଲ ହବ କାଲି ତ ଏତେ ବର୍ଷା ନାହିଁ।
ଦେଖିବା କଣ ହୋଉଚି ଆମର ତ ଏପଟେ ଦେଖୋଉଛି ଯେ ଆଗାମୀ ଦୁଇ ଦିନ କି ତିନି ଦିନ ବର୍ଷା ଧରି ଲାଗି ରହିବ ସେଇ ମଙ୍ଗଳବାର କି ବୁଧବାର ବେଳକୁ ବର୍ଷା ଟିକେ ଛା ଛାଡ଼ିବାର ଅଛି।
ଉଁ ତାହେଲେ ହଉ ଠିକ୍ ଅଛି ଆପଣ ନହେଲେ ମଙ୍ଗଳବାର କି ବୁଧବାର ଟିକେ ଆସନ୍ତୁ। ଆମେ ମିିଶିକି ଆମେ ଯିବା ଭାରି ମାର୍କେଟ ଯାହା କିଣାକିଣି କରିବା କଥା କରିବା। ଆଉ ପୂର୍ବ କହିଲେ ତ ଆପଣଙ୍କ ସହିତ ମୁଁ କଥା ହୋଉଥୁଲି ଯେ ଇସ୍କନ ଯିବା ପାଇଁ। ତ ସେଠାକୁ ମଧ୍ୟ ବି ଯାଇପାରିବା ଆପଣ ଆସନ୍ତୁ।
ହଁ ମନେ ପଇଲା ମନେ ପଡିଲା ଆପଣ ମତେ ଇସ୍କନ ବିଷୟରେ କହିଥିଲେ ମୁଁ ଇସ୍କନ ବିଷୟରେ ଆପଣଙ୍କୁ ସଙ୍ଗେ ସଙ୍ଗେ କରୁଚି ଅନ୍ୟ କାମରେ ବ୍ୟସ୍ତ ଅଛି ତ ମୁଁ ଆପଣ ଇସ୍କନ୍ ବିଷୟରେ କଥା ହେବି ଯିବା କି ନାଇଁ। ଆଉ ଏବେ ଆପଣ କୁହନ୍ତୁ ଆପଣଙ୍କ ବ୍ୟାମ ସରିଗଲା?
ନାଇଁ ବର୍ତ୍ତମାନ ତ ଆଜି ବ୍ୟାମ କରିବାକୁ ଯାଇନାହିଁ ଯେହେତୁ ଆଜି ଲଗ୍ ଆ ଲଗାଣ ବର୍ଷା ଲାଗି ରହିଚି। ତ ସେଥିପାଇଁ ଆଜି ମୁଁ ବ୍ୟାମ କରିବାକୁ ଯାଇନାହିଁ। ଯ ସବୁଦିନ ଯାଉଥିଲି ଗୋଟେ ଦିନ ବନ୍ଦ ହେଲେ କିଛି ଅସୁବିଧା ନାହିଁ ଯେ କିନ୍ତୁ ମ ମତେ ବି ଘରେ ବସି ବସି ଭଲ ଲାଗୁନାହିଁ କାରଣ ସବୁଦିନ ଗୋଟେ ଅଭ୍ୟାସ ଥିଲା ବ୍ୟାମ କରିବା। ତ ସେଟା ଯଦି ସେ ଅଭ୍ୟାସ ବାହାରକୁ ଯିବ ତା ଟିକେ ଅ ମନଉଣା ହବ ତ ସେଥିପାଇଁ ଭାବୁଛି ଘରେ ନହେଲେ ବ୍ୟାମ କରିଦେବି ବୋଲି।
ହଁ ହଁ ଠିକ ଅଛି ଠିକ ଅଛି ଆପଣ ଦେଖନ୍ତୁ ଘରୋଇ କଲେ ବି ଭଲ କିନ୍ତୁ ସେ ଘରେ ଏତେ ବି କିଛି ଅସ୍ତ୍ର ମିଳିବନି ଆପଣଙ୍କୁ କରିବାକୁ। ଯନ୍ତ୍ର ବି ମିଳିବନି ଆପଣ ଦେଖିବେ କଣ କରିବେ।
ନର୍ମାଲି ଘରେ ଯେତିକି ଯାହା ନିଜେ ପାରିବି ସେତିକି କରିବି କାରଣ କିଛି ନଥିବାଠୁ କିଛି କରିବାଟା ଭଲ। ତ ସେଥିପାଇଁ ମୁଁ ଭାବିଲି ଯେ ଘରେ କିଛି ଗୋଟେ କରିଦେଇବି ବୋଲି ତ ମୁଁ ରଖୁଚି ନହେଲେ ଆପଣ ମତେ ଆଉ କିଛି ସମୟ ପରେ ଫୋନ କରନ୍ତୁ କଣ କହୁଛନ୍ତି?
ହଁ ହଁ ଆପଣ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ କୋହୁଚି ଆପଣ ଥାଆନ୍ତୁ ଏବେ ଆପଣ ର ଖନ୍ତୁ କୌଣସି ବ୍ୟାମରେ ଯଦି ବ୍ୟସ୍ତ ଅଛନ୍ତି ଠିକ୍ ଅଛି କିଛି ଅସୁବିଧା ନାହିଁ।
ନା ମୁଁ ବ୍ୟାମରେ ବ୍ୟସ୍ତ ନଥିଲି ଯେ ମୋର ଏକ ବନ୍ଧୁ ମତେ ଜଣେ ଫୋନ କରୁଛନ୍ତି ତ ମୁଁ ଟିକେ ତାଙ୍କ ସହିତ କଥା ହେଇକି ଆପଣଙ୍କୁ ନହେଲେ ଜଣୋଉଛି କଣ କହୁଛନ୍ତି?
ତାହେଲେ ଠିକ ଅଛି ଆପଣଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।